ହଁ।
କଣ କରୁଛନ୍ତି?
ମୁଁ ଏବେ ରୋଷେଇ ବସେଇଛି ଆଉ ମାଛ ଭାଜୁଛି।
ମୁଁ ତ ସେଇ ମାଛ ଭାଝୁଛି ଆଉ।
ହ
ଶୁଭୁଛି ନା?
ହଁ।
ହଁ ମାଛ ବାଝୁଛି। ପଖାଳ ନା ଗରମ?
ପଖାଳ।
ଆମର ବି ସେଇ ପଖାଳ। ମାଛ ଭଜା ମୁଁ କିନ୍ତୁ ଆଜି ଖାଏନି। ମୋର ନାଇଁ ମୁଁ ଖଏନି ଘରେ ସମସ୍ତେ ଖାଇବେ ଆଉ।
ହଁ ହଁ। ହଁ ହଁ ମୋର ମୁଁ ସେଇ ତିନିଟା ବାରରେ ଖାଏ ଆଉ।
ମୋର ସେଇ ବୁଧୁବାରେ ଶୁକ୍ରବାରେ ଦିଟା ବାର। ମୁଁ ଖାଉଥିଲି ଶନିବାରେ ଖାଉଥିଲି ରବିବାରେ ଖାଉଥିଲି। ଆଉ ଖାଉନି।
ହୁଁ-ହୁଁ କଣ ବଡ ମାଛ ନା ଛୋଟ ମାଛ?
ବଡ।
ଅହୋ।
ଛୋଟ ଏତେ ଇଆଡେ ଆସେନି।
ଓହୋ ନାଇଁରେ ଆସିଥିଲା ଜଣେ ଆଣିକି ଆସିଥିଲେ ତ। ଛୋଟ ମାଛ ଚୁନା ମାଛ।
ଚୁନା ମାଛଟା ଭଲ୍ ଲାଗିବ ପଖାଳରେ।
ହୁଁ ସେଟା ଗୋଟେ ଥର ଭାଜିକି ଆମେ ଖାଇସାରିଲୁଣି ଆଉ ବାକି ଆଉ ଭାଜୁଛି ଆହୁରି ଅଛି ଏଟାକୁ ସେ ପଖାଳରେ ଖାଇବାକୁ ମୋ ଶଶୁର ଖାଇନାହାନ୍ତି ସେ ତାଙ୍କର ପାଇଁ ଦିଇଟା ଭାଜିଦେବି। ଖାଇବେ ଆଉ।
ପଖାଳ ତ ଭଲ ଆଉ।
ହଁ।
ତମ ଦେହରେ ଏବେ ପଖାଳ ଯାଉଛି ଆଉ?
ହଁ ମତେ ତ ପଖାଳ ଖାଇବାକୁ ଇଚ୍ଛା ହଉଛି ଗରମରେ ମତେ ଆଉ କିଛି ଇଚ୍ଛା ହିଁ-ହିଁ-ହିଁ।
ହଁ ଇଚ୍ଛା ତ ହବ ହେଲେ ହଉଛି ଥଣ୍ଡା ଫଣ୍ଡା ଧରିବ।
ନା-ନା କିଛି ଥଣ୍ଡା ଫଣ୍ଡା କିଛି ନାହିଁ।
ଆ ତାହେଲେ ଠିକ୍ ଅଛି ଭଲ।
ହୁଁ। ବର୍ଷା ଦିନ ଆଗକୁ ଆସୁଛି ଟିକେ ଖାଇବିନି ଆଉ ଭାବୁଛି ଆଉ।
ହଁ ନାଇଁ ଖାଇବେନି।
ହୁଁ ଏ ଗରମ ଦିନ ନା ଗରମ ଦି ନେରେ ଅଲଗା କିଛି ଖାଇବାକୁ ଇଚ୍ଛା ହିଁ ହଉନି ଟୋଟାଲି।
ଏବେ ତ କେତେ କଣ ଇ ଚ୍ଛା ହବନି ଖାଇବାକୁ ଆଉ କେତେ ଇଚ୍ଛା ହବ କେତେ ହବନି।
ବେଶୀ ମାନେ ଏଇଟା କଣ କହ ସେଇ ଯୋଉ ଇଏ ସେ ଯୋଉ ଖଟା ମିଠା ଜିନିଷ ଗୁରା
ହଁ-ହୁଁ-ହୁଁ।
ସେଇ ଦିନସ ଗୁରା ହିଁ ବେଶି
ଭଲ୍ ଲାଗୁଚି।
ହଁ ସେଇଟା ହିଁ ଇଚ୍ଛା ହବ ବେଶି ହିଁ।
ସେଇଟା ଭଲ୍ ଲାଗିବ ଯୋଉରା ଇଚ୍ଛା ହବ ଟିକେ ହଉ କି ଅଧିକ ହଉ ଖାଇବ କିନ୍ତୁ।
ହଁ ଖାଇବାକୁ କିଛି କଥା ନାହିଁ ଯାହାବି ଗୋଟେ ଇଚ୍ଛା ହେଲେ ତାପରେ ମୋ ଇଏ ନାହାନ୍ତି ତ କିଏ ସେଥିପାଇଁ ଉହୁଁ ସିଏ ଥିଲେ ହଁ ସବୁ ଆଣିକିି
ସେଇଟା ଗୋଟେ ବଡ଼ ପ୍ରୋବ୍ଲେମ୍।
ହଁ ପରା।
ସିଏ ଯେମିତି ବୁଝିବେ ମନ କଥା ଆଉ କିଏ ବୁଝିବ?
ହଁ। ଏ ତାଙ୍କୁ ବି ଯୁ ମାନେ ହଁ ଜୋର୍ ଜବରଦସ୍ତ ତମେ କହିପାରିବ ଏଇଟା ଖାଇବି ମାନେ ଏଇଟା ଖାଇବି। ହୁଁ ଆଉ ତ କାହାକୁ କହି ହବନି ସେମିତି।
କହିବ ଥରେ କହିବ ଯଦି ତାଙ୍କର ମନେ ଅଛି ଭଲ ଆଣିକି ଆସିଲେ ତ ଭଲ ନହେଲେ ଆଉ ଇଚ୍ଛା ହବନି କହିବା ପାଇଁ।
କାହାକୁ ବି ଏଠି କହିବି ଶଶୁର ତ ଯାଇପାରୁନାହାନ୍ତି କୁଆଡେ। ଆଉ-ଆଉ କିଏ ଅଛି ଯେ କାହାକୁ କହିବି। ଆଉ କନ କହିବାକୁ ବି ମତେ ଇଚ୍ଛା ନାହିଁ କାହିଁ କହିବି କାହାକୁ।
ଆଉ ଘରକୁ ଯାଉନାହାଁନ୍ତି ବାପ ଘରକୁ?
ହଁ ଯିବି ଏବେ ଯିବି ଯୋଉ ଏରା ଗୋଟେ ଅଛି ଗୋଟେ ଅଲଟ୍ରାସାଉଣ୍ଡ ଟେ ତାକୁ କରିଛି ଆସିଛି କଟକ ରୁ
ହୁଁ ହୁଁ।
ତାପରେ ଯିବି ଆଉ ଏଇ ଦଶ ତାରିଖ ଆଡକୁ ଯିବି ଭାବଛି। ଘରକୁ ଦି ମାସ ଖଣ୍ଡେ ରହିବି ତାପରେ ଆସ
ହଁ ସେଠି ଖାଇପାରିବ ସେଠି ଘରେ ବାପା ମା ନହେଲେ କି ସ୍ୱାମୀ ନା କି?
ହଁ। ସେଇଟା ତ ଆଉ ମୋର ତ ସେ ଏଇଟା ପ୍ରୋବ୍ଲେମ ଅଛି ସେ ନାହାନ୍ତି ବୋଲି ମତେ ଟିକେ ସବୁବେଳେ ମନଦୁଃଖ ହଉଛି ଆଉ
ତାଙ୍କର କଣ ପରମାନେଣ୍ଟ ନା ଟେମ୍ପରାରୀ। ପଳେଇ ଆସିଲେନି ନହେଲେ ମା ନହେଲେ ଲାଷ୍ଟେ ଏ ବେଳକୁ କହିବେ ଦିମାସେ ଖଣ୍ଡେ ଛୁଟି ନେଇକି ପଳେଇ ଆସିବେ।
ମୋତେ ଜେମିତି ଛୁଟି ମିଳିବ କି ନାଇଁ ବି ସନ୍ଧେୟ?
ଅ ହଁ ସେଇ ଟାଇମ ଟା ପୁଣି ବେଶୀ ଇଏ
ହଁ ସେଇ ଟାଇମ ଟା ବଛି କଣ କରିବି ମତେ ସେଇଟା ଟେନସନ ଲାଗୁଛି ଭାରି।
ଏ କିଛି ଚିନ୍ତା କରନା ସବୁବେଳେ ମାଇଣ୍ଡି ଫ୍ରେସ୍ ରଖ ଜାଣିଲ ତ ସେ ସେଇଟା ହେଇପାରିବନି ଆଉ।
ହଟା ମୁଁ ଯେତେବେଳେ ଯାଇଥିଲି ତାଙ୍କ ପାଖକୁ ଦି ମାସେ ରହିଥିଲି। ମୁଁ କେତେ ଖୁସି ହେଇକି ଯାଇଥିଲି। ଉୁଁ ଗୋଟେ ବାଧ୍ୟ ଟିଆ ହେଇକି ଗୋଟେ ରହିବାକୁ ପଡିଲା ଭଲ ଲାଗୁନି ଏଯା ଏ।
ହୁଁ କଣ କରିବା ଏଇ ଟାଇମଟାରେ ସେମିତି ଲାଗିବ।
ହୁଁ ବା କଣ ବାପା ଘରେ ଥିଲେ ହଁ କିଛି ଲାଗିବନି। ହୁଁ ବାପ ଘରେ ଥିଲେ ସେମିତି କିଛି ଲାଗିବନି।
ଲାଗିବନି ନା।
କଣ ମା ଥିବ ସିଏ ତ ସବୁ ବୁଝିଦବ।
ସେ ନା ମାନେ ବାପ ଘରେ ଥିଲେ ଉ ମାସେ ରହିଲେ ବି ସ୍ଵାମୀଙ୍କ କଥା ମନେ ପଡିବନି। କିନ୍ତୁ ଶାଶୁ ଘରେ ଗୋଟେ ଘଣ୍ଟା ବି ରହିହବନି।
ହଁ ରହିହବନି ମାନେ ମୁଁ ସେଟା ନିଜେ ମାନେ ଫିଲ୍ କରିଛି ସେ ଜିନିଷ ଟା। ହବନି ସେଟା।
ସେଟା ଯିଏ କହିଛନ୍ତି ସିଏ ପୁରା ମାନେ ସେତିକି ସେ ଜିନିଷ ଟାକୁ ସେ ଫିଲ୍ କର ସେମିତି ସଭାବଟାକୁ।
ହଁ ନା ଏଟା ଏଟା କିନ୍ତୁ ଏଇଟା ସତ କଥା କିନ୍ତୁ।
ସତ କଥା ପରା ମୁଁ ସେଇଆ କହୁଛି ସେ ଭଲ କି ଫିଲ୍ କରିଛନ୍ତି ସେ କଷ୍ଟଟାକୁ ସେ ତାପରେ କହିଛନ୍ତି।
ହଁ ସେଠି ମା ଥିବ ଆ ତମ ଯାହାଇ ଛା ତମକୁ ସେ ପଚାରିବ ତୁ କଣ ଖାଇବୁ କଣ ନାଇଁ। ସେ ପଚାରିବ ଏଠି କିଏ ପଚାରିବ ଏଠି ତମେ ନିଜେ ରାନ୍ଧିବ ନିଜେ ଖାଇବ।
ନିଜେ ଖାଇବ ସେଠି ମା କଣ ନା ମୋ ଝିଅ ବସୁ ଟିକେ ବସି ପଡ଼ିଲେ କି ଶୋଇପଡ଼ିଲେ ଆସିକି ଗୋଡା ହାତ ହାତ ମାରିଦବ ନା ମୋ ଝିଅ କଣ ହଉଥିବ ଦେହ ହାତ ବୁଝି ପାରିବ ସେ କଷ୍ଟ ଟାକୁ ମୋ ମା ମୋ ବୋଉ ତ ମୋତେ ଦିନରେ ଦଶଥର କଲ୍ ନ କଲେ ତା ମନ ଶାନ୍ତି ନାହିଁ।
ହୁଁ ହୁଁ ବରମ୍ ସବୁଦିନ ବି ମୋ ବୋଉ ଆସିଥିଲା ଏଇ ମୁଁ ତାକୁ କହିଥିଲି କହିଲି ତୁ ଆସିବୁ ମୋ ସେ ଟାଇମରେ ଟିକେ ମାନେ ସବୁବେଳେ ଅଣ୍ଟା ଅଣ୍ଟା ଗୁଡ ମୁଣ୍ଡ ଏରା ସବୁ ପେନ୍ ହୁଏ।
ହଁ ହଁ।
ତାକୁ କହିଥିଲି ଆସିବାକୁ ସେ ଆସିଥିଲା ଆଠ ଦିନ ରହିଲା ପଳେଇଲା।
ତାଙ୍କର ପୁଣି ଘର ସଂସାର ସିଏ ଆଉ କଣ କରିବେ।
ଯୋଉ ଯେତିକି ଦିନ ବି ଆସିଲା ଟୋଟାଲି ମୋତେ ଏମିତିଉଛିି ସେମିତି ହଉଛି କହିଲା ସାଙ୍ଗେ ସାଙ୍ଗେଘ
ହଁ ମୁଁ ତ ଭଲ ମଣିଷ ହଁ ହଁ ମୋ ବୋଉ ଆସିଥିଲା ମୁଁ ଖାଲି ଟିକେ ଶୋଇବି ତ ସେ ଅନେଇଥିବ ମୁଁ ଟିକେ ଗଡି ପଡ଼ିବି ତ ଯାଇକି ସାଙ୍ଗସାଙ୍ଗେ ଘଷିଦବ ତେଲ ମାରିଦବ ଏଲୋ ବୋଉ ତୋ ଦେହ ଭଲ ନାହିଁ ତୁ ଆଉ ଆମ ଶଣୁ ନା ନା ମା ଆଉ ମୁଁ ଟିକିଏ ଖାଲି ହାତ ମାରିଦିଏ।
ହଁ ଆଉ ରାତିରେ ଶୋଇଲା ବେଳକୁ ସବୁବେଳେ ତେଲ ମାରିଦି ସୋରିଷ ତେଲ ମାର୍ଦେଇକି ଘସି ଦବ। ହେ ମୋ ବୋଉ ଗଲା ଦିନ ହଁ ବୋଉ ଗ ଯୋଉ ଦିନ ଗଲା ମତେ ଏତେ କାନ୍ଦ ଲାଗିଛି ମୁଁ ଆଗରୁ କେବେ ଏମିତି କାନ୍ଦିନି। ଘରୁ ଆସିଲା ବେଳେ ହଉ କି ଘରୁ ଯିଏ ଆସନ୍ତୁ କି କଣ ମୁଁ କେବେ କାନ୍ଦିନି ସେଦିନ ମତେ ମାନେ ବହୁତ କାନ୍ଦ ଲାଗିଲା। ଏତେ କାନ୍ଦ ଲାଗିଲା ମାନେ ରହିଥିଲା ଆଉ ଗୋଟେ ଆଠ ଦିନି ଖଣ୍ଟେ ରହିଲା ଗଲା ହାରି ମ ଏତେ କାନ୍ଦ ଲାଗିଲା ସେଦିନ।
ଲାଗିବ ସେମିତି ସ୍ଵାମୀ ଥିଲେ କଣ ଯେତେବେଳେ ଗୋଡ ହାତ କଣ ହେଲା କଣ ନାହିଁ ସେ ହାତ ତ ମାରିଦେବେ କହି ମାନେ ତାଙ୍କୁ ଜୋର କରି କହିହବ।
ହଁ ତାଙ୍କୁ କ ସେ ବି ଯେତେବେଳେ ଆସିନ୍ତି। ଯେତେବେଳେ ଆସନ୍ତି ବି ମୁଁ ଆସଥିଲେ ମଝିରେ ତାଙ୍କର ଗୋଟେ ଏକ୍ଜାମ ଥିଲା ଦେବାକୁ। ଅ। ଏଇ ମେ ମାସରେ ଆସିଥିଲେ ସେ ମାତ୍ର ଗୋଟେ ଦିନ ରହିଲେ। ହଁ ସେତେବେଳେ ବି ମୋ ଅଣ୍ଟା ଫଣ୍ଟା କି ଗୋଡ ଫୋଡ ହାତ ଯାହାବି ବିନ୍ଧା ହବ ତାଙ୍କୁ କହିଲେ ସେ ଘସି ଦିଅନ୍ତି।
ଘସିଦେବେ ଘସି ଦେବେ। ମୋ ସାର୍ ତ ଆଜି ଯାଏଁ ଆମେ ସତର ବର୍ଷ ହେଲାଣି ବାହାଘର। ଏୟା କଣ ଟିକେ କମ ଏଜ ରୁ ବାହାର କରିଦେଇଥିଲେ।
ହଁ।
ଆଉ ସତର ବର୍ଷ ହେଲାଣି ଆଜି ଯାଏ ବି ସେ ସବୁଦିନି ଗୋଡ ଉରା କଣ ପାଇଁ କି ଜାଣି ମୋର କଣ ଗୋଟେ ଦୋଷ ଅଛି କି କଣ ସବୁଦିନ ମୁଁ ଏ ଯୋଉ ଗୋଡ ପୁ ଟିଆ ନୁହଁ ବିନ୍ଧା ହୁଏ ବିନ୍ଧା ହେଲେ ସେ ସବୁଦିନି ମାଲସ ମାରିକି ଘଷିକି ତାପରେ ଶୋଇବେ।
ହୁଁ ହୁଁ।
ହଁ ସେଟା ମୋର ଗୋଟେ ଅଭ୍ୟାସ ହେଇଗଲା ନ ଘସିଲେ ଆଉ ମତେ ନିଦ ହବନି।
ହଁ ହଁ।
ସିନା କରିବି ଆଉ କିଏ କରିବ?
ହଁ ସେତିକି ଗୋଟେ ମାନେ ଅଜଣା ଲୋକ ଲୋକ ସିଏ ନା ନାହିଁ ଥିଲା ଆମ ପାଇଁ। ମାନେ ତାଙ୍କ ସହିତ କଣ କ ଥିଲା କି ବ୍ଲଡ ରିଲେସନ କଣ ଥିଲା କି କିନ୍ତୁ ସେ ଦେଖ ପୁରା ଏଇନା କେମତିଆ।
ସେଇଟା ତ ସଂସାରର ମାନେ ଏଇଟା ଗୋଟେ ଅଦ୍ଭୁତ ପ୍ରକାରର ସମ୍ପର୍କ ଆଉ।
ଏଟା ଗୋଟେ ସୃଷ୍ଟି ଆଉ।
ଆଉ ସିଏ ପୁଣି ଏତେ ନିଜର ହେବେ ଯେ
ହଁ ପରା ତାଙ୍କ୍ ହଁ ହଁ ହଁ। ଏତେ ନିଜର
ସିଏ ତ ନ ହେଲେ ତମେ କାହାକୁ ବାଛିବା କୋଉ ଯା ଗଲେ ସ୍ବାମୀକୁ କେବଳ ବାଛିବ।
ହଁ ହଁ।
ନିଜ ବାପା ମା ଜନ୍ମ କରିଥିଲେ ବି ତାଙ୍କୁ ଆମକୁ ଆଡେଇ ଦବାକୁ ପଡିବ ଏମିତି ଗୋଟେ ଗୋଟେ ସିଚୁଏସନ ଯଦି ଆସେ।
ବାପା ମା ବି ତମରେ କଣ ଆମ ସହିତ ସବୁବେଳେ ତ ରହିପାରିବେନି ନା।
ରହିପାରିବେନି ଆମେ ବି ତାଙ୍କ ପାଖରେ ରହିପାରିବାନି।
ହଁ ହଁ ରହିବ ଯଦି ସେ ସ୍ଵାମୀ କି ସ୍ତ୍ରୀ ଯା ସ୍ଵାମୀ ପାଇଁ ସ୍ତ୍ରୀ ସ୍ତ୍ରୀ ପାଇଁ ସାମୀ।
ଚାଲୁ। ସେ ନିଶ୍ୱାସ ଥିବା ଯାଏ ସେଇ ଦି ଜଣ ହିଁ ଦି ଜଣଙ୍କ ପାଇଁ ନିହାତି ତି ଜରୁରୀ।
ହଁ।
ଓ ଆପଣଙ୍କର କୁଆଡେ ମାନେ କଲ ଯାଉନି ନା କି।
ଆଁ।
ନାଇଁ ଏଠି କହିହେବନି ଏ ଏଇ ଯେଉ ମୁଁ କହିଲି ମାଛ ହଁ କେତେ ବାଟ ଗଲାଣି ମୋର ହଁ ହଁ। ମତେ ମା ଜଣେ ନମ୍ବର ଦେଇଥିଲେ ଏଇ ନମ୍ବର ଟା।
ହଁ ହଁ ହଁ। ଆ ସେ ଖୁଡି ହେବେ ଖୁଡ଼ି ଶାଶୁ ଖୁଡ଼ି ଶାଶୁ।
ଆଉ ହଁ ହଁ। ହଁ ଯୋଉ ସକାଳୁ କଣ ଖାଇଚନ୍ତି।
ଏଇ ମୁ ମୁଁ ଗୋଟେ ପିଇଥିଲି ସେ ଯୋଉ ଗ୍ରାଇଡିଙ୍ଗ କରିବି ଡ୍ରାଇ ଫ୍ରୁଟା ଏଇନା ବତୁରେଇଥିଲି। ଆଉ ତାପରେ ଏଇନା ଭାତ ଖାଇଥିଲି ଆଉ। ଏ ମାଛ ମଜା କରିକି ଆଉ। ହଉ ଆଉ ଆଉ କି ସ ମ ପରେ
ହଁ ହଁ କେତେବେଳେ ପୁଣି ପରେ ଫ୍ରି ହେଲେ କଲ କରିବି ଆଉ।
ହଁ ଫ୍ରି ହେଲେ କହିବୁ କରିବୁ ଆଉ।
ହଁ ହଁ।